ମାନେ ରା
ନମସ୍କାର୍ କଁ କରୁଚନ୍ ତି ବର୍ଷା ପାଗର ସକାଳରେ?
କଁ କରିବା ବସିବା ଘରେ ବସିଚି ଏବେ ଘରେ ତ ଆମର ଟିକେ ଅସୁସ୍ ତ ଅଛନ୍ତି ଆଉ ଉଁ-ଉଁ ଏବେ ବର୍ଷା ଉଁ- ଉଁ ପାଇଁ ଟିକେ ଘରେ ଅସୁସ୍ଥ ହେଇ ଯାଇଚନ୍ତି ଦେହ ପା ଟିକେ ନାଇଁ ଅସୁସ୍ ତ ଝାଡା ବାନ୍ତି ଲାଗି ରହିଚି ଟିକେ ଅସ୍ନା ମାସ୍ ମଶା ମାଛି ଟିକେ ଅଧିକ ହେଇଯାଇଛନ୍ତି କଁ କରିଆ ସେଥିପାଇଁ
ଦିଅର ଖାଦ୍ୟକୁ ଆପଣ ଘୋଡ଼ାଇକି ରଖୁନାହାନ୍ତି କି?
ହଁ କେତେବେଳେ କେମ୍ତି ଛୋଟ ଛୁଆ ତ ଘରେ ସେ କେତେବେଳେ କେମ୍ତି ଟିକେ ଢାଙ୍କିଲେ ଟିକେ ଖାର୍ ଉଁ ଖୋଲା କରିଦେଇ ପଳଉଚନ୍ତି ଆଉ।
ଉଁ
ଉ ସେଥିପାଇଁ ଏଇନା କା ଟିକେ ଅସବିଧାର ସମ୍ମୁ ଖିନ ହବାକୁ ପଡ଼ୁଚି କାହାର ମାନେ ସ୍ୱାସ୍ଥ୍ୟ ଭଲ ନାଇଁ।
ଆଜ୍ଞା ଆଜ୍ଞା ଖାଦ୍ୟକୁ ତାଏଲେ ଆପଣ ଟିକେ ହୁଁ ଘୋରେଇ ଘୋରାଇ ରଖିବେ ନା ଯେହେତୁ ଆପଣଙ୍କର ଏବେ ମାନେ ଋତୁ ପରିବର୍ତ୍ତନ ହଉଛି ନା ତାପରେ ଏବେ ସବୁ ଜାଗାରେ ଦେଖନ୍ତୁ ମା ଚି ବହୁତ୍ ସାରା
ହଁ ଆମ ଘରେ ତ ପ୍ରବଳ ମାଛି ଆଉ ମଶା ଆଉ ବହୁତୁ ହଉଛନ୍ତି କଁ କରିଆ ସେଥିପାଇଁ। ଉପାୟ କଣ କୁହନ୍ତୁ ଏ ମାଶି, ମାଛି, ମଶା ଦାଉରୁ କିପରି ଆମେ ରକ୍ଷା କରିବୁ ଆମ ପରିବାରର ସମସ୍ତ ସଦସ୍ୟଙ୍କୁ।
ଏଇନା ଯେହେତୁ ବର୍ଷା ହଉଚି ମଶା ମାନେ ବ ମଶା ମାନଙ୍କର ଏବେ ବହୁତ୍ ବାସ ଘରେ ପସୁଚନ୍ତି ତ ସେଥିପାଇଁ ଘର ସବୁବେଳେ ଝରକା ଦିଅନ୍ତୁ ଆଉ ଆପଣଙ୍କର ଯେତେ ମାନେ ମଶାର ଧୂପକୁ ବ୍ୟବହାର କରିବା ଅପେକ୍ଷା ଆପଣ ମସୁରି ଟାଙ୍ଗି ଯଦି ଶୋଉଚନ୍ତି ସେ ବହୁତ୍ ଉପକାର ଆସୁଚି। ଆଉ ମଶା ଧୂପ ବି ଯଦି ଲଗେଇବେ କବାଟକୁ ପୁରା ସମ୍ପୂର୍ଣ୍ଣ ଦେବେନି କିଛି ଏ ସମଭ ବନ୍ଦ କଲେ ବି କବାଟର ଦ୍ଵାର କିଛି ଖୋଲା ରଖିବେ ନହେଲେ ମଶାର ଧୂଆଁ ଦ୍ୱାରା ଉଁ ହୁଁ ବାୟୁ ଯାଇକି ଆମର ନାକ ମାଧ୍ୟମରେ ଶରୀରକୁ ପ୍ରବେଶ କରେ ଯୋଉଟାକି ଆମର ଉଁ ରୋଗ ସୃଷ୍ଟି କରେ। ଆଉ ମାଛି ଦାଉରୁ ଆପଣ ଏମ୍ତି ରକ୍ଷା କରିବେ ଯେ ଯେମିତି ଆମର ଘର ଦୁଆର ଟିକେ ପରିସ୍ କାର କରି ପରିଛନ୍ନତା କରି ପୋଛିବେ। ଆଉ ଆପଣଙ୍କର ଘରର ସବୁଠି ଉଁ ଖାଇବ କୁ ଘୋଡାଇବେ ଯେମିତି ଆମ୍ବ ପଣସ ଦେଖନ୍ତୁ ବହୁତ୍ ଏବେ ତ ସେଥିପତି ଟି କେ ଧ୍ୟାନ ଦେବେ। ସବୁ ଘୋରେଇ ଘାରେଇ ରଖିଲେ ଆଶା କରୁଛି ମାଛିରୁ ଆମେ ରକ୍ଷା କରିପାରିବା। ଯେମିତି ଆମର ଘର ଦ୍ୱାରା ସକାଳ ସନ୍ଧ୍ୟାବେଳେ ପୋଛିବା।
ଆଜ୍ଞା ଆଜ୍ଞା। ଉଇ ଘର ଚାରି ପାଖ ବି ଆମର ଗଛ ବୃଚ ବହୁତ ରହୁଚି ତ।
ରଖୁନୁ।
ଆଉ ମୁଁ ସେ ଛାତ ଉପରେ ଟିକେ ଉଁ ଯୋଉ ଆମର ପାଣିରେ ଯୋଉ ଇଏ ରୋହୁଚି ଟିୟୁ ଟାୟାର ଏସବୁ ପଡିଚି ସେଥିରେ ଜମି ଯାଉଚି। ସେ ସବୁଥୁରୁ ଆମେ କିପରି ରକ୍ଷା କରିପାରିବା? ମାନେ କେମିତି ରଖିବା ପାଇଁ ସେ ବିଷୟରେ ଟିକେ କୁହନ୍ତୁ?
ଆଜ୍ଞା କଁ କଇଲେ?
ମୁଁ କଇଲି ଆମର ଟିକେ ଛାତ ଘର। ସେ ଉପରେ ଟିକେ ଏଠି ଆମର ବିଶୁ ଟିଉ ଟାୟାରେ। ଟ୍ୟୁବ ଟାୟାର ଟ୍ୟୁ ଟାୟାର ପଡିକି ରଇଚି। ତା ଦେହରେ ପାଣି ଜମି ଯାଇଚି।
ଓ ଆଚ୍ଛା ଆଚ୍ଛା ଆପଣ ଟ୍ୟୁ ଟାୟାର କାହିଁକ ପକେଇଚନ୍ତି ଆପଣଙ୍କର ଛା ତର ଓପରେ।
ହଁ ଏଇ ପିଲାଙ୍କ ପାଇଁ ଏ ସବୁ ନେଇକିନି ଛାତରେ ପକେଇ ଦେଇଚନ୍ତି ଏଢ଼ି ଅସନା ବସ ନା କଲେ ଯୋଉଥିପାଇଁ କି ନେଇକି ତାକୁ ଛାତ ଉପରେ ରଖିଦେଇଥିଲେ। ତାପରେ ବର୍ଷା ଆସିବା ପୂର୍ବରୁ ତାକୁ ସଫ ଫା କରିବା କଥା ଯେହେତୁ ସଫା ହେଇନି। ହଁ। ଆଉ ସେଥିପାଇଁ ମଶା ଟିକେ ଅଧିକ ହୋଉଚନ୍ତି ଘରେ। ଆଉ ଏଇଭଳି ପରିସ୍ଥିତି ଆଉ କଣ କରିବା। ଚାରି ପାଖଜାଙ୍କ ଆମର ରହିଯାଇ ଚି। କଣ କଇଲେ ନଳକୂପ ତ ଆମ ପାଖରେ ଅଛି ଘର ପାଖରେ ପଛପଟେ। ଯାହାରେ କିି ସେଇଡି ବାସନ ମଜା ଯାଉଚି। ଆଉ ଚତୁର୍ପାଶ୍ୱରେ ପୁରା ଗଛ ରଇଚି। ମୁଁ ଏଇସବୁ ପାଇଁ ଟିକେ ଘରେ ଅତ ଅତ୍ୟଧିକ ଇଅ ଅସ ନା ଉଚି। ଯୋଉଥିପାଇଁ କି ଏସବୁ ସମସ୍ୟାର ସମସ୍ୟାର ସମ୍ମୁଖୀନ ହବାକୁ ପଡୁଚି ଆମକୁ ଆଉ।
ଆପଣ ଟିକେ ଚତୃପାଶ୍ୱକୁ ସଫା ରଖନ୍ତୁ। ଆଉ ଯୋଉ ଆପଣଙ୍କ ଛାତ ଉପରେ ଯୋଉ ଅଳିଆ ଆବର୍ଜନା ର ଯୋଉ ଜିନିଷ ସବୁ ଅଛି ଜେ ଆପଣ ତାକୁ ପରିଷ୍କାର କରିଦିଅନ୍ତୁ। ଆଉ ଦେଖନ୍ତୁ ବର୍ଷା ଦିନେ ପାଣି ଜମିଲେବି ସେଇଠି ସାପ, ବେଙ୍ଗ, ସବୁ ବାସ କରିବେ। ଆଉ ଅନ୍ୟାନ୍ୟ ଜନ୍ତୁ ମାନେ ବି ରହିବେ। ଆଉ ମଶା ତ ଏମିତି ଏଥିରେ ଆପଣ କହିଲେ ପ୍ରଥମେ ଯୋଉ ମଶା ପାଇଁ ଯୋଉ। ଉପକର ସେଇଥିପାଇଁ ଆପଣଙ୍କ ଘରେ ବେଶୀ ମଶାର ରହ ରହୁଚି। ଆପଣ ଟିକେ ଚେଷ୍ଟା କରନ୍ତୁ ହୁଁ। ଆପଣ ଯେତେ ପରିଷ୍କାର ରଖିବେ ଆପଣ ସେତ ଏତେ ହେବେ। ଆଉ ଆମେ ଯେଉଁ ବ୍ୟବହାର କରୁଚେ ମଶା ପାଇଁ ମଶା ଧୂପ। କି ମାଛି ପାଇଁ ସିନା ଆମେ କରଦବା କିନ୍ତୁ ସାପ ପାଇଁ। କରିବା କେମିତି ସାପ ଅନ୍ୟାନ୍ୟ ଜନ୍ତୁ ଜନ୍ତା ପାଇଁ ଆମେ କଣ କରିବା ବୁଝିପାଇଲେ ନା। ତ ଆମେ ସେଥିପ୍ରତି ଟିକେ ଧ୍ୟାନ ଦବା। ଚତୁର୍ପାଶ୍ୱକୁ ଟିକେ ଆମେ ପରିଷ୍କାର ରଖିବେ। ଆପଣ ଦେଖନ୍ତୁ ପରିଷ୍କାର ରଖନ୍ତୁ ଆପଣଙ୍କ ଘର ପାଖରେ ବି ଥିବା ଲୋକ ବି ପରିଷ୍କାର ରଖିବେ।
ହଁ ଆଜ୍ଞା ଆଜ୍ଞା ନିହାତି। ଆଉ। ଆଜ୍ଞା ମୁଁ ଆପଣଙ୍କ ଠାରୁ ଗୋଟେ ଆଉ ଗୋଟେ କଥା ଜାଣିବାକୁ ଚାହୁଁଥିଲି। ମାନେ ଏଇ ପର୍ବ ବିଷୟରେ। ଯୋଉ ଆଗକୁ ଆମର ଆସୁଚି ଚିତୋଉ ଅମେସ୍ ସେ ଆସୁଛି ଆପଣ ତା ବିଷୟରେ କଣ ଟିକେ ଜାଣିଛନ୍ତି ଆପଣ ଟିକେ
ଚିତଉ ରାଣୀ ଓଷା ଯାଙ୍କ ସବୁ ଆଣିବଟାଣି ନାଇଁ
ଆଜ୍ଞା ଆଜ୍ଞା ଆଜ୍ଞା
ଆଚ୍ଛା ଯେମିତି ଆମର ଚିତ୍ତଉ ଏଇଥିପାଇଁ ହୁଏ ଯେ ଆମର ଯେମିତି କୁହନ୍ତି ଏ ବର୍ଷା ଦିନ ହେଲା ଯେମିତି ଆମର ପାଣିରେ ଗଣ୍ଡା ଆଉ ଯେମିତି ଆମର ପାଣିରେ ସବୁ ରହୁଥିବା ଜନ୍ତୁ କଙ୍କଡ଼ା। ଏହାର ଗୋଡ଼ କାଟିବା ପାଇଁ ଆମେ କହୁଛୁ ଯେଉଁ ଚିତଉ ପାଇଁ ଗୋଟେ ଯେଉ ପିଠାରେ ପ୍ରସ୍ତୁତ କରୁନା ଯେମିତି ଆମର ଚାଉଳକୁ ବାଟନ୍ତି ବୁଝିପାରିଲ ନା ଚାଉଳକୁ ବାଟିକିନି। ସେଥିରେ ନଡ଼ିଆ ଦେଇକିନି ଯେମିତି ଆମକୁ କୁହନ୍ତି ନୋଟା ହବନି ଟାଉ ଆରେ ଖାଲି ପରସ୍ତେ ଆଣକୁ ଦେଇକି କାଢ଼ନ୍ତି ମାନେ ଚିତ ଚିତଉ ଯୋଉଟା ଆମର ନୌଟା ହବନି ବୁଝିପାରିଲ ନା ସେ ପାଣିିକି ନେଇକି କି ଆମେ ପାଣିରେ ଭସଉ
ହଁ ହଁ ସେଇଟା ଅଣ ନୌଟା ଥାଏ ନାଇକି କି ଅଣ ନଉଟା ଥିବ ଯୋଉଟା କି ଘୋଡ଼େଇ କିନି ବି ପ୍ରାୟତଃ କରାଯାଏ ବୋଧେ
ଆଜ୍ଞା ଆଜ୍ଞା ଘୋଡ଼ଇ ଦିଏ ସିଝିଯାଏ ଟିକେ ସେଥିପାଇଁ ଆଉ ଆପଣ ସେଇଟରେ ସେ ଚିତଉ ପିଠାକୁ ନେଇକି ଆପଣଙ୍କର ପୋଖରୀ କିମ୍ବା ପାଣିରେ ଯେଉଁ ଗଣ୍ଡା ଆଉ ଯେଉଁ ଥାଆନ୍ତି ଯେଉଁ ଆମର କଣ ପାଣିରେ ସବୁ ବାସ କରନ୍ତି କହିଲ?
ହଁ ସାପ ବେଙ୍ଗ, ଗଣ୍ଡା ଏସବୁ ଆଜ୍ଞା
ଜଳ ଜଳଚର ପ୍ରାଣୀଙ୍କ ପାଇଁ ସିଏ ଏ ପ୍ରସ୍ତୁତ ହୁଏ ଆଉ ବୁଝିପାରିଲେ ତାଙ୍କରି ପାଇଁ ପିଠା ପ୍ରସ୍ତୁତ ହୁଏ।
ହଁ ସେଇଟା ଗୋଟେ କଣ କହିକି ପକାନ୍ତି ଯେ ବାପା ଭାଇ ବିଲକୁ ଗଲେ ତାଙ୍କ ଗୋଡ଼ କଣ କାଟି କାଟିବନି।
ସେଇଟା ସେଇ ବିଷୟରେ ଟିକେ ଧା ସେଇ ବିଷୟରେ ଟିକେ ଧାରଣା ନାହିଁ କିନ୍ତୁ ଯେତେ ଏତିକି ଜାଣିଛି ଗୋଟେ ଗୀତ କଣ ଥାଏ। ଏ ଚିତଉ କଣ ବାପ ଭାଇଙ୍କର ଗୋଡ଼ କୋଉ କାଟିବୁନି ଏତି ସେଇଥିପାଇଁ ତାଙ୍କ ପାଇଁ ଆ ପ୍ରଥମରୁ ଖାଦ୍ୟ ମାନେ ପିଠା ପ୍ରସ୍ତୁତ ହେଇକି ଯାଏ ଆଉ ବୁଝିପାଇଲୁ।
ଆଜ୍ଞା ହଁ ମୁଁ ବି ସେଇପରି ଟିକେ ଆପଣଙ୍କ ଭଳିଆ ଟିକେ ଏମତି ସେ ଜାଣି ନ ଥିଲି ତ ତ ଆପଣ ସେଇ କହିବାରୁ ସେଇ ଚିତଉ ପିଠା ଟିକେ ମୁଁଁ ଜାଣିଲି ଆଉ ଯାହା ହଉ ଭଲ ଲାଗିଲା।
ଆଉ ଆପଣଙ୍କର ହ ବର୍ତ୍ତମାନ ଆପଣ ଆଜି କଣ ଖାଇଛନ୍ତି ଆଉ ଖାଦ୍ୟ ପାଇଁ କଣ ପ୍ରସ୍ତୁତ କରୁଛନ୍ତି।
ଏବେ ତ ମୁଁ ଏଇ ଯୋଉ ଆସିଲି ଭାତଟି ହେଇଯାଇଛି ଆମର ପ୍ରସୁ ପ୍ରସ୍ତୁତ କରିକି ଆସିଲି ଆଉ ଜହ୍ନି ପୋସ୍ତ ଏବେ ଟିକେ କରିବି। ଆଉ ମୁଁ କହିଲି ଟିକେ ବାନ୍ଧବୀଙ୍କ ସହ ଆଗେ ଟିକେ କଥା ହେଇଯେ ଆଉ ତାପରେ ଟିକେ ଜନି ପୋସ୍ତ କରିବି କାରଣ ଆମର ସମସ୍ତେ ତ ବାହାରାରୁକୁ ଯାଇଛନ୍ତି ଆଉ ଆସିଲା ପରେ ଟିକେ ଉଁ ମାନେ ମଧ୍ୟାହ୍ନ ଆମର ଦୁଇଟା ହେଲେ ଯାଇକି ଖିଆଯାଏ। ଆଉ ସେଥିପାଇଁ ଟିକେ ଡେରିରେ ଆମର ଇଏ ତରକାରୀ ଟିକେ କରିବୁ ଆଉ। ଭାତଟି ଟିକେ ଜଲ୍ଦି କରିକି ରଖିଦେଇଥାଉ। ଟିକେ ଡେରିରେ କଲେ ସେମାନେ ଆସିଲା ବେଳକୁ ଟିକେ ଗରମ ଗରମ ଟିକେ ଖାଦ୍ୟ ଖାଇବେ ଆଉ। ଆଉ ଆପଣ ଆଜି କଣ କରିଛନ୍ତି।
ଆଜି ଆମର ଭାତ ଡାଲି ହେଇଛି ଆଉ ତରକାରୀ ହବ ଆଉ। ବାପାଙ୍କର ଟିକେ ବାପା ଯେହେତୁ ନିରାମିଷ ତାଙ୍କ ପାଇଁ ବିନା ପିଆସନ ସବୁଦିନ ଆମ ଘରେ ପ୍ରସ୍ତୁତ ହୁଏ ତାଙ୍କ ପାଇଁ କରିଦେଇଛି କୋବି ଆଳୁରେ ଥିବା ତରକାରୀ ଆଉ ଯେହେତୁ ଆଜି ବୁଧବାର ଅଛି ଆମିଷ ଲୋକଙ୍କ ପାଇଁ ଆମିଷ ହବ। ବାପା ମୁଁ ଆମେ ସାଧା ଯେହେତୁ ଖାଉ ଆମ ପାଇଁ ସାଧା ପ୍ରସ୍ତୁତ ଆଉ।
ଆଛା ଯାହା ହଉ ଆପଣ ଏତେ ପ୍ରକାର କରୁଛନ୍ତି। ଆପଣ ପୁଣି କହୁଛନ୍ତି ଆପଣଙ୍କର ଯୋଥ ପରିବାର ଆଉ ଏତେ ଗୁଡଏ ଜିନିଷ କରିପାରୁଛ।
ହଁ ବା ଯେହେତୁ ଏବେ ପୁଣି ନୂଆ ନୂଆ ବିବାହର ତା ସହିତ ପୁଣି କୌଣସି କାମ ଭିତରେ ଅଭିଜ୍ଞତା ନଥିଲା ଯେହେତୁ ମୁଁ ଟିକେ କେ ଏକ ଚାକିରୀ କରିଥିଲି ବୁଝିପାରିଲେ। ଆଜ୍ଞା।
ଆଉ ଆପଣଙ୍କୁ ଟିକେ ଏବେ କଷ୍ଟ ହଉଥିବ ସେ ବି ଆପଣ ଯାହା ହଉ ଏତେ ସୁନ୍ଦର ଭାବରେ ଚଲେଇଛନ୍ତି କାମ ଯାହା ହଉ ଜାଣିକି ବହୁତ ଭଲ ଲାଗିଲା ଆପଣଙ୍କ କଥା। ଯାହା ହଉ ଆପଣ ଏମିତି ସବୁବେଳେ ଏମିତି ହିଁ ଥାନ୍ତୁ ଏମିତି ହସୁଥାନ୍ତୁ ଏମିତି କଥା ହଉଥାନ୍ତୁ ଆମ ସାଙ୍ଗରେ ମନେ ରଖନ୍ତୁ ସବୁବେଳେ ଆମକୁ ଆମେ ବି ଆପଣଙ୍କୁ ମନେ ପକାଉଛୁ ସବୁବେଳେ। ଆପଣଙ୍କ କଥା ହେଲେ ହସ କୋଉଠୁ ଥାଏ ସେ ହସ ଟା ବାହାରି ଆସେ।
ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ରହୁଛି ମୁଁ କାହାକୁ ଭୁଲେ ନା ଯାହାକୁ ପ୍ରଥମରୁ ଦେଖେ କିମ୍ବା ମାନେ ମଝିରୁ ଦେଖେ କିି ଏ ଆରମ୍ଭରୁ ହଉଠୁ ଆଉ ଶେଷରେ ହଉ ଯଦି ଯିଏ ମୋ ସହିତ ଅ ମାନେ ସ୍ଵତନ୍ତ୍ର ସାଙ୍ଗ ମାଧ୍ୟମରେ ଥାଉ କିମ୍ବା ସେ ଯାହା ଯେକୌଣସି ସାଙ୍ଗ ମଧ୍ୟ ଯଦି ମୁଁ ତାଙ୍କୁ କୌଣସି ପର୍ବପର୍ବାଣୀରେ କି କୋଉଥିରେ ଦେଖିଥାଏ ମୁଁ କେବେ ତାଙ୍କୁ ଭୁଲି ନଥାଏ। ତେଣୁ ମୁଁ ଟିକିଏ ଲୋକମାନଙ୍କୁ ବହୁତ ଭଲ ପାଏ ଆଉ ମିଶିଯାଏ ସହଜରେ।
ଯାହାହଉ ସେତିକି ତ ଭଗବାନ ସେଟା ସମସ୍ତଙ୍କୁ ଦେଇନଥାନ୍ତି ଯୋଉଟା କି ଆପଣଙ୍କୁ ଦେଇଛନ୍ତି। ଆଉ ସେଇ ସେତିକ ଭଗାନଙ୍କ ପାଖରେ ଆପଣ ସବୁବେଳେ ନିରୋଗୀ ରୁହନ୍ତୁ। ଏମିତି ସୁସ୍ଥ ଥାନ୍ତୁ ଏମିତି ସବୁବେଳେ ହସୁଥାନ୍ତୁ ପରିବାର ଲୋକଙ୍କୁ ଏମିତି ଭଲରେ ରଖନ୍ତୁ। ଆଉ ଆମ ମାନଙ୍କର ସାହସ ଏମତି ଆମର ବନ୍ଧୁତା ଏମିତି ନିବିଡ ଥାଉ। ହାନ ଆଉ କିଛି ଆଉ ଦରକାର ନାହିଁ ସେଇ କଥା ପଧେ କହିକି ଆପଣ ହସୁଛନ୍ତି। ସେଇଠି ଆମ ପାଇଁ ବହୁତ ଯାହା ହଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ଯାହା ହଉ ଆପଣ ମୋ ବିଷୟରେ ଏତେ କଥା କହିଲେ ମାନେ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଆଉ ଆପଣ ବି ଏତିକି ଭଲ ବୋଲିକି ଭଲ ଲୋକଙ୍କୁ କୁହନ୍ତି ଯେଉଁମାନେ ଖରାପ ଥାଆନ୍ତି ଲୋକ ଖରାପ କୁହନ୍ତି। ଆପଣ ସେତିକି ଭଲ ବୋଲିକି ମାନେ ମୋତେ ହେଉ କିମ୍ବା ଆଉ କାହାକୁ ଭଲ କହିପାରିଲେ ଆଉ ଆପଣଙ୍କୁ ବହୁତ ଧନ୍ୟବାଦ ଆଉ ଏବେ ବର୍ତ୍ତମାନ ପାଇଁ ଆପଣ କଲ୍ଟିକୁ ସମସ୍ତେ କରନ୍ତୁ ଆମେ ଆଉ କୌଣସି ସମୟରେ କଥା ହେଇପାରିବା ଅଗୁଛି।
ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ପ୍ରଣାମ।
ଆଜ୍ଞା। ନମସ୍କାର।